ହୁ
ଦୁଇ
ହଁ ବନ୍ଧୁ ଶୁଭୁଛି, ଘର ବାହାରକୁ ପଳେଇ ଆସନ୍ତୁ ବନ୍ଧୁ।
ବନ୍ଧୁ ଆମେ ଛାତ ଉପରେ ଠିଆ ହେଇକି ବକ୍ତବ୍ୟ କିମ୍ବା କଥାବାର୍ତ୍ତା କରୁଅଛୁ।
ଆଜ୍ଞା ବନ୍ଧୁ, ବହୁତ ବହୁତ ଭଲ। ନହେଲେ ହଇରାଣ ହେଇଥାନ୍ତେ ଉଭୟ ମିଶିକି ବୁଝିପାରିଲେ?
ଆଜ୍ଞା କଥା ଆପଣଙ୍କ ବୁଝିପାରୁଛି, ମୁଁ ବି ହଇରାଣ ହେଇଛି। ଯାହା ଫଳରେ ମୁଁ ସେଇଥିପାଇଁ
କଣ ମୁଣ୍ଡରେ ସେଟା ଚିନ୍ତାଟା କରୁଛ, ଆଜ୍ଞା। ଆଜ୍ଞା ବହୁତ ସମୟ ପରେ ଆପଣ ଆମ କଥା ମନେ ପଡିଲେ ଆପଣଙ୍କର ଯୋଗାଯୋଗ। କଲେଜ ସେଇଥିପାଇଁ ଯାଇଥିବେ ନାଇଁ କଣ?
ଆଜ୍ଞା ଆଜ୍ଞା, ଧାନ ଏବେ ତ ଚାଷ ବାସ କଥା, ଆପଣ ମାନେ ଆମେ ବି କୃଷି ପରିବାର ର ଆଇଛୁ। ଆପଣ ବି କୃଷି ପରିବାରରୁ ଆଇଛନ୍ତି ଯାହାଫଳରେ ଚାଷବାସ କଥା ଟିକେ ପଚାରିବାକୁ ମାନେ ଆପଣଙ୍କକତିକିଫୋନ୍ କଲି ମୁଁ ତ କିଛି ଜାଣିନି।
ଆଜ୍ଞା ମାନେ ଯୋଗାଯୋଗ କଲେ ଆପଣ ସେଇ ଯୋଗୁ ନାହିଁ?
ଆଜ୍ଞା ଜାଣିପାରୁଛନ୍ତି ତ ଆପଣ, ଆଜ୍ଞା।
ଏବେ ତ ସମୟ ଆଇଲାଣି ଯେହେତୁ ବର୍ଷା ହେଇକି ଯୋଉ ପ୍ରବଳ ଦିନବେଳା ବିବେଇଲାଣି ବୁଝିଲୁ।
ଆଜ୍ଞା।
ନା ଆମେ ସମଗ୍ର ଗ୍ରାମବାସୀ ମାନେ ଏକଜୁଟ ହେଇ କଥାବାର୍ତ୍ତା ହେଇକି ଆଉ କିଛି ସମୟ କିଛି ଦିନ ପରେ ଏକ ଚାରି ଚକିଆ ଟ୍ରାକ୍ଟର ନେଇକି ବିଲ କାମରେ କାଦୁଅ କାମ ଆରମ୍ଭ କରିବୁ ବୁଝିଲୁ।
ଆଜ୍ଞା।
ଯେଉଁ ସବୁ ଅନା ବନା ଗଛ ଉଠୁଛି ବିଲ ମଧ୍ୟରେ।
ଆଜ୍ଞା
ସମସ୍ତ ବିଲରେ ଉଠିଛି ଅନା ଅନା ଗଛ ବୁଝିଲେ ଆପଣ ଚାଷ କରିଛନ୍ତି ଜାଣି ଛନ୍ତି ଆଉ କହିବି କଣ ଆପଣ ବାହହାରକୁ ସିନା ପଳେଇଲେ କିଛି ବର୍ଷ ପାଇଁ। ଏବେ ଆଇିଲଣି ମୁଁ ଆପଣଙ୍କୁ କହୁଛି ଯୋଉ ଅନା ବନା ଘାସ ଉଠୁଛି ତାହାକୁ ଟ୍ରା କ୍ଟର ଲୁହା ଚକରେ
ଆଜ୍ଞା
ଦଳି ଚକଟି ମାରିବା ପାଇଁ ତାପରେ ଧାନ ଚାଷ ହବ ବୁଝିଲ। ଆଉ ଆପଣ ବିଲରେ ପାଣି କେମିତି ରୁହନ୍ତି?
ଆଜ୍ଞା ବର୍ଷା ବହୁ ମାତ୍ରାରେ ହେବାରୁ ଆମ ବିଲରେ ବହୁତ ପାଣି ଅଛି। ଆଉ ଯୋଉ କହୁଛ ଅନା ବନା କଥା ଆଉ ଅନା ବନା ତ ଉଠିଛି। କିନ୍ତୁ ଏବେ ନୂଆ କି ଗଛ ମୁଁ ଦେଖିଲି ଆମ ମାନେ ଏ ବିଲ୍ ବିଲରେ ଦେଖିଲି କଁ ଗୋଡ଼ ଉଞ୍ଚା, ଆଣ୍ଠୁ ଉଞ୍ଚା ଗୋଟେ ଗଛ ହେଇଛି। ଏତେ ତା ଦେହରେ ଗୋଟେ ଫଳ ପଡିଛି। ହ ମାନେ ସେଇ ଗଛ ହଁ ମାନେ ଫଳ। ଯା ସେ ମଞ୍ଜି ଯୋଉଠି ପଡୁଛି ସେଇ ହିରରେ ପଡୁଛି ହିରରେ ଗଛ ଉଡୁଛି। ଯଦି ମୁଁ କହିଲି ଇ ଆଶ୍ଚର୍ଯ୍ୟ କଦା ଏ ଗଛ ଏମିତି କଣ ଉଠୁଛି! ତାକୁ ମୁଁ ଥରେ ମାନେ ଘରୁ କୋଡ଼ି ଆଉ ଫାଉଡ଼ା ନେଇଗଲି। ଏ ହିର ଆଣୁଥିଲି ଦେଖିଲି। ସେ ଗଛକୁ ହାଣିକି ଫୋପାଡି ଦେେଲି ସେ ହିର ରେ ପକେଇଲି ହିରରେ ବି ମାଡି ଯାଉଛି। ସେ ଗଛ କୁ ମାନେ କିଛି ଉପ ଉପାୟ ଅଛି ଯେମିତି କି ଏ କିଛି ମାନେ ତାକୁ କେମତି ହାଣି ହୁଣି ମାରିଲେ କେମିତି ହେଲେ ପତ୍ର ବି ପହିଲେ ଯେଉଁଠି ହେଲେ ସେଇଠି ଉଠୁଛି।
ଆପଣ ବନ୍ଧୁ ତାହେଲେ ସେ ଗଛ ଟାକୁ ହାଣିଲା ପରେ ବି ସେ ଗଛ ଉଠିଲା ଯୋଉଠି ପଡିଲା?
ଆଜ୍ଞା
ଆଜ୍ଞା ତାକୁ ଆପଣ ରାସାୟନିକ ଔଷଧ ମାଧ୍ୟମରେ ମାରିବାକୁ ଚାହିଁଲେ ବି ସେ ଖଇ ବଞ୍ଚ ବଞ୍ଚିଯାଉଛି ନାଇଁ କଣ?
ଆଜ୍ଞା ଆଜ୍ଞା
ଆଜ୍ଞା ତାହେଲେ ସିଏ ତ ବଡ ବିଚିତ୍ର ଗଛ। ମୋ ହିସାବରେ ବୈଜ୍ଞାନିକ ମାନେ ଏଠାକୁ ଆସି ଓ ନିଜ ଗବେଷଣା କରିବା କଥା ସେ ଗଛ ଉପରେ।
ଆଜ୍ଞା ଆଜ୍ଞା ତା ହେଲେ ନ୍ୟୁଜ୍ ଟା ତା ହେଲେ ମୁଁ ଭାସ୍କର ଇଏକୁ ଖବରଟା ପଠେଇ ଦୋଉଛି। ସେ ଆସିକି ତ ଭଲସେ କହୁଛନ୍ତି କଁ ଏବେ ଓଡ଼ିଶାରେ ମାତିଛି ଭାସ୍କର। ଆପଣ ଜାଣିଥିବେ ଆଉ ଓଟି ବି କଣ ତଳକୁ ମାନେ ଇଏ ହେଇଗଲାଣି। ଭା ସ୍କର ଏବେ କଣ ମାତୁଛି ଭଲ କଥା ଗୁଡା ବି କହୁଛି ଲୋକ ବି ଶୁଣୁଛନ୍ତି ତାଙ୍କ କଥା। ଯାହାଫଳରେ ସେ ଏ କିଛି ମେ ପଇସା କିମ୍ବା ଆଉ ଯାହା ପାଉଥିବେ ଆମେ କଣ ଜାଣିପାରୁଛୁ। ସେ ଯାହା ବିଲେ କଣ
ଲୋକ ଯେମିତି ଆ ଚାହୁଁଛନ୍ତି ସେମାନେ ସେ ନ୍ଯୁଜ ବାଲା ବି ସେମିତି କହୁଛନ୍ତି ବୁଝିଲେ।
ଆଜ୍ଞା
ଟିକେ ଆମ ଯେହେତୁ ଓଡିଆ ବାରି ବଢିଆ ସେ ସେଠୁ ସେଇ ହିସାବରେ କହୁଛନ୍ତି ଆଜ୍ଞା ଆଉ। ଆଉ ଆଜ୍ଞା କଣ କହିବିନି ଚାଷ ବାସ କଥା ଯୋଉ କହୁଥିଲେ। ନିଉଜ କଥା ଛାଡନ୍ତି। କିଏ ତ ସେଇ କାମ କରିବେ ଆଉ ତାଙ୍କ କାମ ସେଇଆ ଆମେ ଆମ କାମ କରିବା ସେ ତାଙ୍କ ସେମିତି ଘର ହରଣ ପୋଷଣ କରୁଛନ୍ତି ଆମେ ଆମର କୃଷି କରି ଆମେ ଆମ ଘର ପଣ ପୋଷଣ କରି ଆଉ।
ଆଜ୍ଞା ଆପଣ ସେ ଯୋଉ ବିଲ ଟା ଥିଲା ଯୋଉ ଉଁ ସେମାନେ ସହର ଆଡ଼େ ସେବିଲ କଣ ବୁଣିଛନ୍ତି ନା ରୋଇଛନ୍ତି?
ଆଜ୍ଞା ବୁଣା ବୁଣା ହେଲେ ଶୁଣନ୍ତୁ ଆଜ୍ଞା। ବୁଣା ହେଲେ କିଛି ଅସୁବିଧା ନାହିଁ ଯେ ଭଲ ଚାଷ ହବ କିନ୍ତୁ ତା ଟିକେ ଯାଇକି ଆଗରୁ ଗାଈ ଗୋରୁ ଛାଡିବେ ନା ନାଇଁ ଆପଣ ଏକା ବୁଣିିଦେବେ ସିନା ଆଉ ଯୋଉ ପାଖରେ ହଜାରେ ହଜାରେ ବିଲ ସିଏ ଯଦି ରୋଇିବାକୁ ଚାହିଁନି ସିଏ ତ ମାସ ଦି ମାସ ପରେ ରୁଆ ଷ୍ଟାର୍ଟ କରିବେ ନା ନାଇଁ ବର୍ଷା ଯେତେବେଳେ ଅଧିକା ହବ।
ଆଜ୍ଞା।
ଆଉ ଆଜ୍ଞା ଆପଣ ଯଦି ଆଗତୁରା ବୁଣିକି ପଳେଇ ଆସିବେ ଗାଈ ଗୋରୁ ଯିବେ। ଖାଇଦେବେ ଆପଣ ଗୋଡେଇ ଗୋଡେଇ ଥକି ଯିବେ ପଛିକା ଧାନ ନଷ୍ଟ ହବ ବୁଝିଲେ? ଯଉ ମାତ୍ରାରେ ହେଇଥାନ୍ତା ସେ ମାତ୍ରାରେ ଆଉ ଧାନଟି ଗଛଟି ହେବନି ଯାହା ଫଳରେ ଅମଳ ବହୁତ କମ ଦବ।
ଆଜ୍ଞା।
ମୋ ହିସାବରେ ଆମ ପ ଆମ ଗ୍ରାମବାସୀ ମାନେ କଥା ହେଲୁ ଆଜ୍ଞା ସେ ସବୁନ୍ତକ ସହମତି ଅନୁସାରେ କେହି ବୁଣା ବୁଣି କଲୁନୁ ସବୁ ଧାନ ରୋଇଲୁ।
ଆଜ୍ଞା ହେଠୁ ତଳି ପକେଇଲେ ଆଉ ନା?
ଆଜ୍ଞା ଆଜ୍ଞା ହେଇ ଧାନ ରୁଆ ହବ ଆଉ।
ଆଜ୍ଞା ମାସ ପ ଆଜ୍ଞା ଆଜ୍ଞା ଆଜ୍ଞା ମା ମାସକ ପରେ ଆପଣ ଯଉ ମାନେ ଆପଣ ମାନେ ବ୍ଲକ କିମ୍ବା ସା ମାନେ ସୋସାଇଟି ଘର ସୋସାଇଟି ସାହାଯ୍ୟରେ ଆପଣଙ୍କୁ କିଛି ରାସାୟନିକ ସାର ମିଳୁଥିବ ଯେମିତି କିି କି ମାନେ ଗଛ ବଢ଼େଇବା ପାଇଁ ଆଉ ଗଛର ମାଟି ଚେର ମଜବୁତ କରିବା ପାଇଁ ସେମିତି କିଛି ସାର ଆମକୁ ତ ମିଳିଛି ଆପଣଙ୍କୁ କଣ କଣ ମିଳିଛି ଟିକିଏ
ଆଜ୍ଞା ଆଜ୍ଞା ଆମର ଯୋଉ କହୁଛନ୍ତି ସୋସାଇଟି ମାନେ ପଲ୍ଲୀ ମଙ୍ଗଳ କୃଷି ସମବାୟ ସମିତି ପାଖରେ ଆଜ୍ଞା ଆଜ୍ଞା ତାହା କରି ଅଫିସ ଏଇ ଯୋଉ ତାଙ୍କରି ଏ ଆଗରେ ଆମେ ଠିଆ ହେଇଛୁ ବର୍ତ୍ତମାନ ବୁଝିଲେ?
ଆଜ୍ଞା ହଉ ରାତିରେ ବି ସାର ବଣ୍ଟନ ହଉଛି ନାଇଁ?
ଆଜ୍ଞା ସାର ବଣ୍ଟନ ଲାଇନରେ ଯୋଉ ଧାଡିରେ ଠିଆହବାକୁ ପଡିବ ବୁଝିଲେ? ଆ ଠିଆ ହେଲେ କାଲିକି ଯୋଉ କଣ କହୁଛନ୍ତି ବଣ୍ଟାବଣ୍ଟି ହବ ନା ସାର ବଣ୍ଟା ବଣ୍ଟି କାର୍ଯ୍ୟକ୍ରମ ଆଉ ଅଳ୍ପ ମା ହେରା ଜମା ଅଳପ ମାତ୍ରାରେ ଆସିଛି କଣ କହିଲେ ଡିଏଫି ଆଜ୍ଞା ବୁଝିଲେ? ଡ଼ିଏଫି ଅଳପ ଅଳପ ମାତାରେ ଆସିଛି ଆଉ ଯଦି ଆଗତୁରା ନଠିଆ ହବୁ ହଇରାଣ ହବୁ ପଛରେ ନା ସାର ମିଳିବନି ଆଉ ତେଣୁ ଅ ପଛରେ ଅଧିକା ଟଙ୍କା ଦେଇଛି ଆଣି ହବନି ଆମେ ଆମର ତ ହେଇ ଚାଷିବୁ ହଁ ତେଣୁ ଆଗରୁ ବି ଆସୁଛି ଆଇଛି। ପଡିଆ ପଡିଆ ଆଜ୍ଞା ଆଉ ଡ଼ିଏବି ୟୁରିଆ ନେଲେ
ଆଜ୍ଞା ଆଉ ଗୋଟେ ବୋତଲ ମିଳେ ଗୋଟେ ଯଉ ପକେଇବାକୁ ସେଇଟା କଣ ମାନେ ବହୁତ
ଆଜ୍ଞା ସେଟା ଅଣୁସାର ବୁଝିଲେ ଅନୁସାର ଯୋଉଥାଏ ରାସାୟନିକ ଆଜ୍ଞା ସେଟା ଦେଲେ କଣ କହିଲେ ଗଛ ଟା ଟିକେ ହୃଷ୍ଟ ପୃଷ୍ଟ ହବ।
ହଓହ ବୁଝିପାରୁଛି।
ଆଜ୍ଞା ବଳବାନ ହବ ଗଛ ଟିକେ ଯୋଉ ବାତ୍ୟା ବେଳେ ଯୋଉ ପବନ ଫବନ ହୁଏ ସିଏ ଆଉ ଗଛଟା ନଁ ହଁ ଶୋଇବା ଆଉ ଶୋଇିବନି
ଆଜ୍ଞା ଆମର ତ ଏବେ ଏଥରକ ମାନେ ଆମ ଆଡ଼େ କୁହନା କୋଉଠି କେଉଁଠୁ ଆଇଛନ୍ତି ତିନିଟା ନା ଚାରିଟା ଖଣ୍ଣ୍ଡେ ସେଣ୍ଟ ଆର ବର୍ଷ କଥା କହୁଛି ଆପଣଙ୍କୁ ଶୁଣନ୍ତୁ ମାନେ ସିଏ ଆମ ରୋଡ ସାଇଡ ବିଲ ଆଉ ମୋ ମାନେ ବଡ ଭାଇଙ୍କ ମର ବି ବିଲ ଥିଲା ମୁଁ ତ ଆର ବର୍ଷ ସ୍କୁଲରେ ପଢ଼ିଥିଲି ଗୋଟେ ବେଳେ ମଧ୍ୟାହ୍ନ ଭୋଜନ ଖାଇବାକୁ ଆମର ଘରକୁ ଆସୁ ସେ ବଡ଼ ଭାଇ ମୋତେ। କହ ମାନେ ସେ ଦିଥର ତିନିଥର ଗୋଡେଇ ସାରିଲେଣି ଆଉ ସିଏ କେତେ। କେତେ ଗୋଡ଼େଇବେ କହୁନା ଦି ଥର ତିନି ଗୋଡେଇ ସାରିଲେଣି ଯାହା ହେଲେ ଥକି ଗଲେଣି ତା ଫଳରେ ମୋତେ ଆସିକି ଘରେ ଡାକିଲେ। ଆମେ ଗଲୁ ସେ ଭିତରକୁ ଆମେ ଗୋଡ଼େଇ ଦେଲୁ ଚାରି ଟା ଖଣ୍ଡେ ସେଣ୍ଡ କୁ ଆମେ ଗୋଡ଼େଇକି ଆମ ଦେହ ଅବସ୍ଥା ପୁରା କଠିନ ହୋଇଗଲା। ତା ଫଳରେ ଆମେ ସେଇ ଗୋଟେ ବରଗଛ ଟେ ବଡ଼ ବିରାଟ ବଡ଼ ବର ଗଛ ଟି ଅଛି ସେଇ ତଳେ ଆମେ ବସୁ। ବସିକି ସେଠି ଆମେ ଶୋଇଲୁ। ମୁଁ ଶୋଇଲି ବଡ଼ ଭାଇ ପଳେଇ ଲେ ଘରକୁ ପାଣି ଆଣିବାକୁ ଥଣ୍ଡା ମାନେ ପାଣି ଲେମ୍ବୁ ପାଣି ଆଜ୍ଞା ସେ ସିଏ ମାନେ ମୁଁ ଶୋଇଛି ଫୁଣି ସେ ଷେଣ୍ଢ କଣ କଲା ଆଉ ଗୋଟେ ଫୁଣି ଆସିଲା ଆଉ ମୁଁ ତାକୁ ଗୋଡ଼େଇକି ଭିତରୁକୁ ଛାଡ଼ିଦେିଲି। ଛାଡ଼ି ଦେଲା ପରେ ବଡ଼ ଭାଇ ଆଇଲେ। ଥଣ୍ଡା ପାଣି ମାନେ ଲେମ୍ବୁ ପାଣି ଆଇଁଲେ ଲେମ୍ବୁ ପାଣି ଆମେ ପିଇକି ଆରାମ୍ ରେ ଘର କୁ ଆଇଲୁ ଯାହା ଫଳରେ ମୋର ବି ମଧ୍ୟାହ୍ନ ଭୋଜନ୍ ଟାଇମ୍ ହେଇଯାଇଛି। ମୁଁ ତା ପରେ ବର୍ଷା ଦିନ ଆଉ ସାଇକେଲ୍ ଚଲେଇକି ଗଲା ବେଳକୁ ମୋର ଟାଇମ୍ ହେଇ ଯାଇଛି ମାନେ ଆମ ଶିକ୍ଷକ ଠାରୁ ମୁଁ ମାଡ଼ ଆଉ ଗାଳି ପାଇ ଖାଇଲି। ଏ ଆଉ ମୁଁ ତାଙ୍କୁ ବି କହିଲି ସିଏ କହିଲେ ନା ତୁ ମିଛ କଥା କହୁଛୁ। ମିଛ କଥା କହିବା ସମୟ ରେ ମାନେ ସବୁ କ୍ଲାସ୍ ମାନେ ସବୁ ପିଲା ଥିଲେ ନାଁ ମୋ କତିରେ ନାଁ ସାରେ ଆମ ଗାଁ ପିଲା ଥିଲେ ସବୁ।
ଆଜ୍ଞା ଆପଣ ଯୋଉ କହୁ ନାହାନ୍ତି ଯୋଉ କଥା ଆମେ ବି ଗୋଡେଇ-ଗୋଡେଇ ସେଇ ଗାଈ ବାଛୁରୀ ହାରିଗଲୁ ଆଜ୍ଞା ବୁଝିଲେ। ହାରିଗଲୁ ଆପଣ ତ ଦେଖୁଥିବେ ଆଜ୍ଞା ହାରିଗଲୁ ଆଉ-ଆଉ। ଗାଈ ଗୋରୁ ସେ ଏଇଥି ପାଇଁ ଭିତରୁକୁ ଛାଡି ଦିଅନ୍ତି ଆଉ କଉ ଗାଁ ର ରୋଡ୍ କରରେ ଜମି ଥିବ କି ଘର ପାଖରେ ବିଲ ଥିବ ବୁଝିଲେ। ସେଇ ଦି ଜଣ କଣ ଖାଲି ଆସିିକି ଠିଆ ହେବେ ଜଗିବେ ଆଉ ବାକି କଣ ମାଗେଣା ଖାଇବେ। ଶୋଇ ଥିଲି ଘରେ ବୁଝିଲେ ଭିତରକୁ ଗୋଟେ ମାନେ ତାଙ୍କ ଗାଈ ଙ୍କ ପେଟ ଖୁସ୍ ମନ ଖୁସ୍। ଆଉ ଯିଏ ଗୋଡ଼େଇ ଥିବ ତା ମନ ବି ଖୁସ୍ ବୁଝିଲେ। ସେଇ ପାଇଁ ଆଉ ତ ସବୁ ଘରେ ଶୋଇବେ କି ଆଉ ସେଇଥି ପାଇଁ ଆ। ଗୋଡ଼େଇ ଦଉ ବାହାରକୁ ଯୋଉ ଭିତରକୁ ଆଉ ଆଣିକି ଗ୍ରାମବାସୀ ଆସିିକି ଜଗିବା କଥା ପାଳି କରିକି ଆ ତମେ ସେ ସେମାନେ ସବୁ ଘରେ ଶୋଇବେ ଆମେ ଆଉ ଜଗି ଜଗି ଅ ନୟାନ୍ତ ହେଇଯିବୁ ନା।
ଆଜ୍ଞା ହଁ ଅଅ। ସେ ଯୋଉ ଘାସ ରେ ବି ଗୋଡ଼ ଫୋଡ଼ କୋଉଠି କଣ୍ଟା ଯୋଉ ହୀର ଦେଲା ବେଳେ କଣ୍ଟା ପତି ଦିଅନ୍ତି ନି। ହୀର ଧିଅରେ ଚଢ଼ିଗଲେ ଫୁଟିଯାଏ ଆଜ୍ଞା ସେ ସମ୍ମୁଖୀନ୍ ବି ଆମେ ବି ହେଇଛୁ। ଆଜ୍ଞା ଆଉ କଣ କରିବୁ ସେ ମାନେ ମୁଁ କିଛିଟା ମୁଁ ମୂର୍ଖ ବ୍ୟକ୍ତି ଆମ ଗ୍ରାମ ରେ ଅଛନ୍ତି ମାନେ ହୀର ଦେଲେ ତା ପରେ କଣ୍ଟା କିମ୍ବା ପୋତି ଦେଲେ ଲାଭ ଟା କଣ ମାନେ ଲୋକ ତ ହୀରରେ ଚଢ଼ିବା ପାଇଁ ଯାଉଛନ୍ତି ନା। ଆଜ୍ଞା ସେଇଥିପାଇଁ ମୋର ଟିକେ ମାନେ କିଛି ଅସୁବିଧା ଧା ହୁଏ କିନ୍ତୁ ମୁଁ ମୁଁ ବି ଭିତରୁ ପଳେଇ
ବନ୍ଧୁ ଶୁଣନ୍ତୁ ବନ୍ଧୁ ଏଠି ଗାଈ ଗୋରୁ ଖାଇବେ ଆମେ ଆମେ ଆମ ଆମକୁ ଟିକେ ବର୍ତ୍ତମାନ ଭୋକ କଲାଣି ହେଲା ଆମେ ଆଉ କିଛି ପରେ ଆପଣଙ୍କ ଠାରୁ ବିଦାୟ ଚାହିଁବି ଆଉ ଆପଣ ଯୋଉ କହୁ ଥିଲେ ଚାଷ ବାଡି କଥା। ଆମେ ଆପଣ ସହ କିଛି ସମୟ ପରେ ଖାଦ୍ୟ ଖାଇ ସାରିଲା ପରେ ଯୋଗା ଯୋଗ କରିବାକୁ ଚାହୁଁଛୁ ଆପଣ ଯଦି ଫାଙ୍କା ଥିବେ ଆମକୁ ଜଣେଇ ବେ ଆଉ। ଆଉ ଆମ ଚାଷ କାର୍ଯ୍ୟ ଆଗକୁ ବଢ଼େଇବା ବୁଝିଲେ। କେମିତି କଣ ହୁଏ ଆମେ ଟିକେ କଥାବାର୍ତ୍ତା ହବା ମୁଁ ବର୍ତ୍ତମାନ ଟିକେ ଖାଇକି ଆସେ।
ଆଜ୍ଞା ଆପଣ ଏବେ କେଉଁ ସାର ବ୍ୟବହାର କରିଛନ୍ତି?
ଆମର ବନ୍ଧୁ ବା ଏବେ ଅଣୁସାର ପଡିଚି। ଅ ଢୋ କମ୍ପାନୀ ଢୋ ଇଏ ରୁ ଆସଚି।
ଓ ଢୋ କମ୍ପାନୀ ଆଉ ହଉ ଢୋ କମ୍ପାନୀ ଯଦି ରଖନ୍ତୁ ଜୟ ଜଗନ୍ନାଥ ଆଜ୍ଞା ଜୟ।
ଆଜ୍ଞା ରଖନ୍ତୁ ଆଜ୍ଞା କି